ଭାଇ ମୋ କଥା ଶୁଭୁଛି ନା।
ପ୍ରଭୁ ଭାଇ ନମସ୍କାର।
ଭାଇ ନମସ୍କାର ନମସ୍କାର ମୋ କଥା ଶୁଭୁଛିି ନା ଭାଇ।
ହଁ ଆପଣଙ୍କ କଥା ବହୁତ ଭଲ ଶୁଭୁଛି ଆଉ। ଆଉ ଆଜି କଣ ଖିଆପିଆ କଣ ହେଇଛି ଆଜି?
ଆଜ୍ଞା ଦେଖନ୍ତୁ ଆଜି ମୁଁ ଏବେ ସକାଳେ ଖାଇଥିଲି ଆମ ଘରେ। ହେଇଥିଲା‌ କଁ କହିଲେ ଆ ହଉଛି ହେଇଥିଲା ସବୁ। ସବୁ ପ୍ରକାରର ଜିନିଷ କଣ କଣ ଜିନିଷ କହିଲେ ଗୋଟେ ଫାଲୁଦା ହେଇଥିଲା। ପୁରୀ ଟିକେ ହେଇଥିଲା କଚୋଡି ହେଇଥିଲା ଆଉ ଦଇବରା ହେଇଥିଲା। ଆଉ ହଉଛି କଣ କହିଲେ ସମୋସା ହେଇଥିଲା ମାନେ ଯୋଉ ସିଙ୍ଗାଡା କହନ୍ତି। ଆଉ ଆମର ଫ୍ରିଜରେ ତ ସବୁବେଳେ ଆମର ଗୋଟେ ଫ୍ରିଜର ଅଛି ଗୋଟେ ବଡ ରୁମ ରେ ସେଥିରେ ସବୁବେଳେ ଫ୍ରିଜରରେ। ସବୁବେଳେ ଆଇସକ୍ରିମ୍ ରୁହେ। ମୁଁ ଏଥିରୁ ସବୁ ସବୁ ଟିକେ ଟେଷ୍ଟ କରି ତାପରେ ଫ୍ରିଜରରେ ଟିକେ ଆଇସକ୍ରିମ ଥିଲା ମୁଁ ଅମୁଲ ଆଇସ୍କ୍ରିମ୍ ଟିକେ ବଟରସ୍ ସ୍କଚ୍ ଟିକେ ଭଲ ପାଏ ତ ସେଥିଲାଗି ସେଇଟା ଗୋଟେ ଖାଇଥିଲି। ଆଉ ଅମୁଲ ଆଇସ୍କ୍ରିମ ବିନା ଅଲଗା ଯୋଉ ଅଛି ଗୋଟେ। ଉଁ ସେଟା କଣ କହିଲେ ମୁୁରବେରି ର ମୁୁରବେରି ର ସେଇଟା ବି ମୋତେ। ଭଲ ଲାଗେ କିନ୍ତୁ ସେଟା ମୁଁ ଖାଇନି ଆଜିି ଖାଲି ଅମୁଲ ଆଇସ୍କ୍ରିମ୍ ଖାଇ ଦେଇଛି ସଇଲା। ସକାଳ ଖାଇବା ସରିଲା ପରେ ତାପରେ ପୁଣି କିଛି ସମୟ ପରେ ସେଠୁ ମୁଁ। ପୁଣି ଖାଇଲି ପୁଣି ଖାଦ୍ୟ ଜିନିଷ ଖାଇଲି ପୁଣି ସେତେବେଳେ କଣ ହେଇଥିଲା। ଏଗାରଟା ବାରଟା ବେଳକୁ ଆମର ହେଇଥିଲା ଘରେ। ଆଉ ଗୋଟେ ଆପଣ ଜାଣିଛନ୍ତି ଯୋଉ କଣ ସେଟା କହିଲେ। ଲସୁନ କବାବ ଜାଣିଛନ୍ତି।
ନାଇଁ ନାଇଁ।
ନାଇଁ ମ ସେଇଟା ହଉଛି ଗୋଟେ କୁକୁଡା ରେ ପ୍ରସ୍ତୁତ। ସେଇଟା ହେଇଥିଲା ତାପରେ ପନିର ପେରି ପେରି ଜାଣିଛନ୍ତି। ସେଇଟା ବି ଜାଣି ନଥିବେ ସେଇଟା ବି ଗୋଟେ ପନିର ଗୋଟେ ପ୍ରସ୍ତୁତ ସେଇ ସବୁ ଆମର ହେଇଥିଲା ସେଇଟା। ଷ୍ଟାଟର ଆଇଟମ କରିଥିଲୁ କିନ୍ତୁ ଆମ ଘରେ ହେଇଥିଲା ବୁଝିଲେ ସେଇଟା ମୁଁ ଖା ଖାଇଲି ଏଗାରଟା ସାଢେ ଦଶଟା ସାଢେ ଦଶଟା ଏଗାରଟା ବେଳକୁ। ତାପରେ ସେଟା ଖାଇ ସାରିଲା ପରେ। ଶେଟା ଖାଇସାରିଲା ପରେ ତାପରେ କଣ ଥିଲା କହିଲେ। ଉଁ ତାପରେ ଏବେ ମୁଁ ଜଷ୍ଟ ଆମର ଗୋଟେ। ଗୋଟେ ଖାଦ୍ୟଟେ ଖାଇଲି ବୁଝିଲେ।
କୁହନ୍ତୁ।
ଏବେ ଜଷ୍ଟ ଗୋଟେ ଖାଦ୍ୟ ଟେ ଖାଇଲି ଭଲ ରାଇସ ଗୋଟେ ଆଣିଥିଲି ଭଲ ରାଇସ ମାନେ। ବଘୋରା ରାଇସ୍ ଟାଇପର କରିଥିଲେ ଗୋଟେ ଘରେ। ଆଉ ଚିକେନ କଷା ଟିକେ ଚିଲି ଚିକେନ ଟିକେ ଚିଲି ପାମ୍ପଡ଼। ସେଠୁ ଆଉ ଏମିତି ସବୁ କରିଥିଲେ ଖାଇଲି ଖାଇକି ଏଇ ଶୋଇଛି ଆପଣ ତ କଲ କଲେ।
ଆଜ୍ଞା ମୁଁ ବି ପ୍ରାୟ ଆଜି ସକାଳୁ କଣ ହେଲା କି ବର୍ଷା ଯେହେତୁ ବହୁ ମାତ୍ରାରେ ହଉଛି। ମୋର ଗୋଟେ ଭାଇ ଚାକିରୀ କରିଛନ୍ତି ଯାଜପୁର ଟାଉନରେ।
ହଁ।
ଯେପରିକି ତାଙ୍କୁ ମୁଁ ନେଇଥିଲି ଚଣ୍ଡିଖୋଲ ଛାଡିବାକୁ। ସିଏ ମତେ ପ୍ରାୟତଃ ଦୁଇଶ ଟଙ୍କା ଦେଲେ କହିଲେ ଘରକୁ ଯେହେତୁ ଏତେ। ଏତେ ସକାଳେ ଘରେ କିଛି ଖାଇବା ବନେଇ ପାରିବେନି। କହିଲେ ଘରକୁ ଦେଢଶହ ଟଙ୍କାରେ କଣ ଖାଇଆକୁ ନେଇଯିବ। ଆଉ ପଚାଶ ଟଙ୍କାରେ ଖାଇବା ପାଇଁ ମତେ କହିଥିଲେ। ପ୍ରାୟତଃ ମୋର ପଚାଶ ଟଙ୍କାରେ ଗୋଟେ ପେଟକୁ ବି ଘଟିବନି। ମୁଁ ଇଟିଲି ବରା ତକାରୀ ଏସବୁ ଖାଇଲି ଯେହେତୁ ଏସବୁ ଖାଇଲି ଯେମିତି। କାମ୍ପା ଥଣ୍ଡା ଗୋଟିଏ ଗୋଟିଏ ଆଇସ୍କ୍ରିମ୍ ନ ଖାଇଲେ ଏସବୁ କିଛି ହବନି। ସେଥିଲାଗି ମୁଁ ଆଉ ଗୋଟେ ଭାଇ କି ଫୋନ କଲି କି ମତେ ତୁ ପଇସା ପ ସିଏ ତ ପ୍ରାୟ ଶହେ ଟଙ୍କା ପଠେଇଲେ। ଯେମିତି କିି ଆପଣ ଜାଣିଥିବେ ପଞ୍ଜାବୀ କୁଲଫି। ଆଉ ଗୋଟେ କୋନ ଏଇ ସବୁ ଜିନିଷ ଦୁଇଟି ଖାଇଲି। ବରା ତରକାରୀ ଚାଳିଶ ଟଙ୍କାରେ ଖାଇଥିଲି। ଏସବୁ ଜିନିଷ ଖାଇ ଖୁଇକିନି ମୁଁ ଘର ଲାଗିବି ଦେଢଶହ ଟଙ୍କାରେ ଟିଲି ତରକାରୀ ଯେପରିକି ଆମର ମିଡିଷ୍ଟ ବୋଲି ଗୋଟେ ଜାଗା ଅଛି ସେଠି ବହୁତ ଭଲ ହୁଏ ପାଞ୍ଚ ପାଞ୍ଚ ଟଙ୍କିଆ ଜିନିଷ। ଇଟିଲି ପାଞ୍ଚେ ବରା ପାଞ୍ଚେ ସିଙ୍ଗଡା ପାଞ୍ଚେ ଏଇ ସବୁ ଜିନିଷ ସବୁ ନେଇକି ଆସିଲି। ପ୍ରାୟତଃ ବାଟରେ ଆସିବା ବଳେ ମୋର ଗୋଟିଏ ଦ୍ରୁତ ଗତିରେ ଚଲାଉନଥିଲି ବହୁତ ସାବଧାନରେ ଚଲାଉଥିଲି। ଗୋଟଏ ପଛରୁ ଗୋଟିଏ ବଡ଼ ଗାଡ଼ି ଆସି ମୋତେ ବହୁତ ଦ୍ରୁତ ଗତିରେ ଓଭରଟେକ୍ କଲା ଯେମିତି କି ମତେ ସାଇଡ ମାରିଲା ମୁଁ ପ୍ରାୟତଃ ପଡିବାକୁ ଲାଗି ଆଉ ଟିକେ ଟିକେରେ ପଡିଥାନ୍ତି ଯେମିତି କିି ବର୍ଷା ବି ହଉଛି ଆଖିରେ ପଡୁଛି କିଛି ଦେଖା ଯାଉନି। ସେ ଯୋଉ ବଡ ଗାଡିଟା ଗଲା ତାର ଯୋଉ ପାଣିଟା ଛିଟିକ କିିନି ମୋ ଦେହରେ ସବୁ ପଡିଲା ସେଥିଲାଗି ମୋ ହାଣ୍ଡଲଟି ଟିକେ ବ ରଖିଗଲା ମୁଁ ତ ପ୍ରାୟ ପଡୁ ପଡୁ ଟିକେ ବଞ୍ଚିଗଲି। ଆପଣ ବର୍ଷା ଦିନରେ କେମିତି କଣ ସୁରକ୍ଷାରେ ଗାଡି ଚଲେଇବେ ଆପଣ ଟିକେ ସେ ବିଷୟରେ କହିବେ କି?
ଦେଖନ୍ତୁ ବର୍ଷା ଦିନେ ଯଦି ଆପଣ ଗାଡି ଚଲେଇବାକୁ ଚାହୁଁଛନ୍ତି ଏଇଥିରେ ଦେଖନ୍ତ ଆମର ଭୁବନେଶ୍ୱରରେ ଏବେ ଲୋକ ସେଠି କଣ ରାସ୍ତାରେ ବି ପହଁରୁଚନ୍ତି। ଯଦି ଆପଣ ଭୁବନେଶ୍ୱରେ ଯିବେ ଏବେ ଦେଖିବେ ରାସ୍ତାରେ ଏତେ ପାଣି ଯେ ଲୋକ ରାସ୍ତାରେ ପହଁରୁଚନ୍ତି। ରାସ୍ତା ପୁରା ସମୁଦ୍ର ହେଇଚାଲିଚି। ତ ସେମିତିଆ ଜାଗାରେ ତ ଗାଡି ତ ଚଲେଇ ହବନି ସେ ଜାଗାରେ ତ ଆପଣ ବୋଟ କି ଚଲେଇବେ। ନହଲେ କଣ କହିଲେ ଟିଉ ଟାୟାର ଯୋଉ ଟିଉ ନଥାଏ ସେଥିରେ ପହଁରିବେ ତ ସେ ଜାଗା ଛାଡିକି ଆପଣ ଯଦି ଚଲେଇବେ ଯଦି ରୋଡରେ ଚଲେଇବେ ତ ଆପଣଙ୍କର ମାନେ ଯୋଉଟା କୁହନ୍ତିନି ଯୋଉଟା ଚଲେଇବାର ବେଗ। ବେଗଟା ଆପଣ ପଚାଶ କି ଚାଳିଶ ଭିତରେ ରଖିବେ ତ ଆପଣଙ୍କ ପାଇଁ ଭଲ। ମାନେ ଚାଳିଶରୁ ଉପରକୁ ପଚାଶ ଉପରକୁ ହେଲେ ଆପଣ ଯେତେବେଳେ ବାଇକ୍ କଥା ମୁଁ କହୁଚି ମୁଁ ବଡ ଗାଡି ଚଲେଇନି ତ ମୁଁ ବାଇକ୍ କଥା କହୁଚି ଆପଣ ଯେତେବେଳେ ବ୍ରେକଟି ମାରିଦେବେ କଣ ହବ ନା ଗାଡିର କାଚଟେ ଗାଡିର ଚକାଟେ ଖସି ଯାଇପାରେ। ସେଥିପାଇଁ ପରିଚିତ ଭାବେ ବାଇକ ଚଲେଇବେ ପଚାଶରୁ ଚାଳିଶ ଭିତରେ ଚଲେଇବେ। ତ ଏଥିରେ କଣ ଜଲଦି କି ଆପଣ ବ୍ରେକ୍ ମାରିବେ ବର୍ଷାଦିନେ ତ ଗାଡି ଧରିପାରେ କୁହନ୍ତୁ ନହେଲେ ଆଠୁ ଅଧିକ ଏବେ ଚଲେଇଲେ ତା ଦେହରେ ଚକାଟି ଖସି ଯିବ। ଗୋଟେ କଥା ହଉଚି ଯେ ବର୍ଷା ଦିନେ ଆପଣ ରେନିକୋଟ୍ ୟୁଜ୍ କରିବେ। ଯୋଉଟା କି ଆପଣଙ୍କୁ ବର୍ଷାରୁ ରକ୍ଷା କରିବ। କାହିଁକିନା ବର୍ଷା ଦିନେ କେତେ ବେଳେ ବି ବର୍ଷା ହେଇପାରେ। ତ ଆପଣ ଯଦି ସେଟା ନ କରିବେ ତ କେତେବେଳେ ବି ଆପଣଙ୍କୁ ଏଇ ଚବୁଚନ୍ତି କେବେବି ଓଦା ହେଇଯିବେ। ତାପରେ ସେଟା ସରିଲା ପରେ ଆପଣ ଯେତେବେଳେ ଗାଡି ଚଲେଇବେ ବର୍ଷା ଦିନେ ସେତେବେଳେ ଦେଖିବେ ଆପଣଙ୍କୁ ବେଳେ ବେଳେ ଆପଣଙ୍କ ହେଲମେଟ ଯୋଉଟା ପିନ୍ଧିିଥିବ ସେଥିରେ ବର୍ଷାଟା ପଡୁଥିବ ଆପଣଙ୍କୁ ଦେଖାଯାଉନଥିବ ତ ସେଥିଲାଗି ଟିକେ ସେଇଟା ହେଲମେଟବି ପୋଛାପୋଛି କରୁଥିବେ। ସଫା ରଖୁଥିବ ତ ସବୁବେଳେ ଯେମିତି ସବୁ ଠିକ୍ ଠାକ୍ ରହିବା ଦରକାର।
ପ୍ରାୟତଃ ଆଜ୍ଞା ମୁଁ ଆପଣଙ୍କ କଥା ବୁଝିଲି ପ୍ରାୟତଃ ମୁଁ ଆଜି ଆପଣତ ସବୁବେଳେ ଯେପରିକି ଆମ ଗାଁରୁ ଶଙ୍କୁଦଳାପୁର ପଟ ଦେଇକିନି କଢେଇ ପୋଲ ରାସ୍ତାରେ ଭୁବନେଶ୍ଵର ଯିବା ଆସିବା କରୁଚନ୍ତି ମ ମତେ ଜଣାବି ଅଛି ମୁଁ ପ୍ରାୟତଃ ସେଇ କଢେଇ ପୋଲ ପାଟୁ ଦେଇକି ଆସୁଥିବା ସମୟରେ ପ୍ରାୟତଃ ବଡ଼ ଘୁମୁରି ସ୍ଥିତ ରାସ୍ତାରେ ମୋର ଗୋଟଏ ସାଙ୍ଗ ମୋ ପା୍ ମତେ ଭେଟ ହେଲା। ଯେମିତିକିି ସିଏ କହିଲା ଆସେ ଆମେ ଯିବା ଟିକେ ପାହାଡ଼ରେ ବୁଲିକି ଆସିବା। ଯାନଗିରି ପାହାଡ଼। ପ୍ରାୟତଃ ଆମେବି ପାହାଡ଼ ଉପରକୁ ଗଲୁ ଯେମିତିକି ଗଲାବେଳେ ଗୋଟେ ସାଙ୍ଗ ମୋ ତେ ଗାଡ଼ିରେ ବସାଇକି ପୁରା ଉପରକୁ ନେଇଗଲା ପ୍ରାୟତଃ ଉପରକୁ ନେବା ସମ୍ ବୁଲିଲୁ ସବୁ ଜାଗା ଯେପରିକି ଆଉ କିଛିତ କୋଉ ଗଛରେ କିଛି ନାହିଁ ଖାଲି ମୁଁ ଦେଖିଲି ନଅର କୋଳି କିଛିଟା ହୋଇଥିଲା ଆଉ ଗୋଟେ ଗଛରେ କଣକି ଆମର କାଜୁ ଜାଣିଚନ୍ତି ଯୋଉ କାଜୁ ଖାଇ ବହୁତ୍ ଭଲ ଲାଗେ ସେଇ କାଜୁବି ମଧ୍ୟ ଟିକେ ଖାଇଲୁ କାଇସାରି ଯୋଉ ବାବା ସହିତ ଆମର ଭେଟ ହେଇଥିଲା ପ୍ରାୟତଃ ମୁଁ ଗୋଟେ ଦେଢ ବର୍ଷ ତଳେ ଆପଣଙ୍କର ମନ ଥିବକି ନାଇଁ ମୋରତେ ଜଣା ନାହିଁ ଯେମିତିକିି ଗୋଟେ ଜଙ୍ଗଲ ଏରିଆରେ ଆମ୍ବ ପଡ଼ୁଥିଲା ସେଠେକିରେ ଆପଣ ଆଉ ଜଗନ ରାଉତ ଯେପରିକି ମୁଁ କୈଳାସ ଚନ୍ଦ୍ର ସାହୁ ଏଇ ସବୁ ସେଜାଗାକୁ ଆମେ ଯାଇଥିଲଥିଲେ ପ୍ରାୟତଃ ଗୋଟିଏ ବାବା ରାତି ହୋଇଗଲାଣି ତ ତଥାବିିବି ସିଏ ଆମକୁ କହୁଥିଲେ ସେଇ ଯାନଗିରି ପାହାଡ଼ ବିଷୟରେ କିଆଇ ପାହାଡ଼ରେ ଏତେ ଯେ କୌଣସି କେତେ ଜୀବଜନ୍ତୁ କଣ ଅଛନ୍ତି କଣ ନାହିଁ ସେସବୁ ବିଷୟରେ କହିଲେ। ତାଙ୍କ ସିନିୟର ଯିଏ ବହୁତ୍ ବଡ଼ ବାବା ସିଏ ମରିଯାଇଥିଲେ ସେଇ ବିଷୟରେ ବି ଯେଆମକୁ ଅଁ ତାଙ୍କ ଏଗାର କ୍ରିୟାରେ ନିମନ୍ତ୍ରଣବି କରିଥିଲେ ଆପଣ ସେକଥା ସବୁ ମନେ ଅଛିନା ନାଇଁ ସେବିଷୟରେ ଟିକେ କହିବେ?
ହଁ ହଁ ସେକଥା କେବେ କଣ ଭୁଲି ହବ ସେକଥା ସବୁବେଳେ ମନେହିଁ ରହିବ। କାହିଁକିନା ସେଇଟା ଏମିତି କଥାଯେ ସେଥିରେ ଆମର କଣ ପୁରାକୃତ ଯୋଡ଼ି ହେଇ ଅଛି ବୁଝୁଛନ୍ତି ତସେକଥା କେବେବି ଆମେ ଭୁଲିପାରିବା ନାହିଁ। ବୁଝିପାରୁଛନ୍ତି ତସେକଥା ମୋର କେବେବି ସାଙ୍ଗ ମୁଁ କହୁଚି ମୁଁ ମାନେ ମୋର ଯେପର୍ଯ୍ୟନ୍ତ ନିଃଶ୍ଵାସ ଥିବ ସେପର୍ଯ୍ୟନ୍ତ ମୋ ସେକଥାଟା ମନେ ରହିଥିବ।
ହଁ ମୁଁ କେବେସେ କଥା ଭୁଲିହିଁ ପାରିବିନି। ସେ ଯାଇଥିଲେ ଯୋଉ ପାହାଡ଼ ଉପରେ ବୁଲାବୁଲି କରି ଖାଇଥିଲେ ବୁଲାବୁଲି କରି ଯୋଉ ମଜା ହେଇଥିଲା ସନ୍ଧ୍ୟାବେଳ ଟାଇମିରେ ତ ସେକଥାଟା କେମିତି ମୁଁ ସେକଥା କେମିତି କେବେ ମୁଁ ଭୁଲି ପାରିବି
ଆଜ୍ଞା ପ୍ରାୟତଃ ମୁଁ ଆଜି ଯିବା ସମୟରେ ଯେତେବେଳେ ମୋ ସାଙ୍ଗ ମତେ ଡାକିକି ନେଲା ପ୍ରାୟତଃ ସେଇ ବାବାଙ୍କ ମତେ ଦେଖିକି ସେବାବା ମତେ ଚିହ୍ନି ଗଲେ ଚିହ୍ନିଆ ପରେ ସିଏ ମୋସହିତ ପ୍ରାୟତଃ ଘଣ୍ଟେରୁ ଦେଢ଼ ଘଣ୍ଟା ସମୟ କାଟିଲେ ପାଖରେ ସବୁ କଥା ଗପିଲେ ମତେବି ଶୁଣିବାକୁ ବହୁତ୍ ଭଲ ଲାଗେ ଲା ଆଉ ଆମେ ଆସିଲା ବେଳେ ପ୍ରାୟତଃ ଗାଡ଼ି ଗୋଡ଼େଇଲା ବେଳକୁ ବହୁତ୍ ଜୋରରେ ଖସିଲା ମୁଁ ତ ପ୍ରାୟ ଚାଲି ଚାଲି ଆସିଲି ଚାଲି ଚାଲି ଆସିଲା ପରେ ସେପିଲାଟି ଗାଡ଼ି ନେଇଗଲା ଏକାଟିଆ ମୁଁ ଚାଲି ଚାଲି ଆସିଲା ବେଳେ ଦୁଇଶହ ତିନିଶହ ପାହାଡ଼ ପାହାଚ ହେଲାଣି ଆସସ ସମୟରେ ମୋଗୋଡ଼ ବହୁତ୍ ମାତ୍ରାରେ ଖସିଗଲା ପ୍ରାୟତଃ ଆଉ ଆଠ ଦଶଟି ପାହାଚ ଥିଲା ସେଇ ସମୟରେ ମୁଁ ମୋ ଗୋଡ଼ଟି ଟିକେ ମୋଡ଼ି ହେଇକି ପଢିଲି ପଢିବା ସମୟରେ ସେସାଙ୍ଗ ମୋର ଟିକେ ମୁଭ୍ ସ୍ରେମାରିଦେଲା ମତେ ଗୋଡ଼ରେ ତାଙ୍କ ଘରେ ମତେବି ମଧ୍ୟ ନେଇଗଲା ଟିକେ ବସା ଘଷା ଘଷି ତା ବୋଉ ବାପା ସବୁ ଗୋଡ଼ ହାତ ଉଁ ଘଷା ଘଷି କଲେ ପ୍ରାୟତଃ ମତେ କହୁଥିଲେ କି ତୁ ପୁଅ ଆଜି ରହିଯା କାଲି ଘରକୁ ଯିବୁ। ସେଥିଲାଗି ମୁଁ ତାଙ୍କ ବାପା ବୋଉ ଙ୍କ କଥା କାଟିବି ମଧ୍ୟ ପାରୁନଥିଲି। ଯେମିତି କିି ମୋ ସାଙ୍ଗ କହିଲା ତୁ ଚାଲେ ମୁଁ ତୋତେ ବସେଇ ନେଇ ତମ ଘରେ ଛାଡିବି। ପ୍ରାୟତଃ ସେତିକି ସେ ମୁଁ କହିଲି ମୋ ସାଙ୍ଗକୁ ମୋ ସାଙ୍ଗ ମତେ ଆଣି ମତେ ପ୍ରାୟତଃ ଆଉ ଘଣ୍ଟାଏ ପୂର୍ବରୁ ଆମ ଘରେ ଆଣି ମତେ ଛାଡିଚି। ଆଉ ସେଥିଲାଗି ଘର ଲୋକଙ୍କର ସମସ୍ତଙ୍କର ମନ ଦୁଃଖ। ପ୍ରାୟତଃ ହଁ କୋଉ ଲୋକ ବି ଆଜି ଘରର ବାପା ବୋଉ ଦାଦା ଖୁଡି ଆଉ ସେମାନେ କେହି ଖାଇନାହାନ୍ତି। ପ୍ରାୟତଃ ଦେଖିଲେ ମୋ ଗୋଡ ବହୁତ ଜୋରରେ ଫୁଲି ଯାଇଛି ଆଉ ଏମିତି ସବୁ ହେଇଛି। ଆଉ ଏଇ ର ଉପାୟ କଣ କରିବି ଆପଣ ଟିକେ ମତେ ବତେଇବେ କି?
ଓକେ ବୁଝିଲି ବୁଝିଲି ଆପଣଙ୍କ କଥା ଏଇଟା ତ ବହୁତ ଦୁଃଖନୀୟ କଥା। ତମର ଯୋଉଟା କହିଲେ। ମୁଁ ଏ ବିଷୟରେ କିଛି କହିପାରିବାକୁ ଚାହୁଁଛି। ଯେ ଆପଣ ଟିକେ ଦେଖିକି କାମ କରିବେନି ପର ସମୟରେ କେବେ ବି ଯିବେ ନା ଆପଣ ଟିକେ ଦେଖିକି କାମ କରିବେ। କାହିଁକି ନା ଏମିତି ହେଲେ ଆପଣଙ୍କର ବହୁତ ହିଁ ଅସୁବିଧା ହେଇପାରେ ବୁଝୁଛନ୍ତି ନା।
ଆଜ୍ଞା।
ତ ଏଇ କଥା ମୁଁ କହୁଛି। ଆଉ କଣ କହିବି ଏତିକି କହିକି ମୁଁ ବକ୍ତବ୍ୟ ଶେଷ କରୁଛି। ଆଜ୍ଞା ଜୟ ଜଗନ୍ନାଥ ରଖୁଛି ଆଜ୍ଞା। ସାର୍‌ ରଖନ୍ତୁ ଆଜ୍ଞା। ହ